ହ୍ୟାଲୋ।
ସାଙ୍ଗ ଭଲ ଅଛ?
ଆଜ୍ଞା ନମସ୍କାର।
ନମସ୍କାର।
ଆଉ ସବୁ ଭଲ ଅଛନ୍ତି?
ଆଜ୍ଞା ଭଲ ଅଛୁ।
ଓହୋ। ଏବେ କଣ ଶୋଇଥିଲେ ନା କଣ ଯେ?
ହଁ ପରା ଶୋଇଥିଲି ଦେହ ଅଳସ ଟିକେ ଭାଙ୍ଗୁଛି ଆଉ।
ଓହୋ ତାହେଲେ ତ ଭଲ କଥା ଆପଣ ଆଁ ଦିନର ଯେତିକି ଥକାମି ଏଇ ଅଳ୍ପ ନିଦ୍ରାରେ ଆଉ ପରିସାରି ଥିବେ।
ହଁ ନା ଉଭୋଗ କରିଛୁ ଟିକେ ଟିକେ ଆଉ। ଆଉ ଟିକେ ଶୋଇଲେ ଆଉ ଟିକେ ଭଲ ଲାଗନ୍ତା।
ହଁ ହଁ ହ ନିହାତି ଆଜ୍ଞା।
ଆଜି କଣ ରୋଷେଇ କରିଥିଲେ?
ନିହାତି ନିହାତି ବହୁତ ସ୍ଵାଦିଷ୍ଟ ଖାଦ୍ୟ ମୁଁ ତ ନାଇଁ ଆମର ସଂ ସାଙ୍ଗ ମାନେ ରୋଷେଇ କରିଥିଲେ ଆଉ ବହୁତ ଟେଷ୍ଟି ମଧ୍ୟ ର ଥିଲା। ଆଉ ବହୁ ବହୁତ ସ୍ଵାଦିଷ୍ଟ ଖାଦ୍ୟ ମଧ୍ୟ ରୋଷେଇ କରିଥିଲେ। ଆଉ ଖାଇଲୁ ଆଉ ସେମିତି।
ଓ ହୋ। ଆମେ ଆଳୁ ପୋଟଳ ରସା। ଭାତ ତରକାରୀ ଏ ମାନେ ଘାଣ୍ଟ ତରକାରୀ ଚିଙ୍ଗୁଡି ଭଜା ପାମ୍ପଡ଼ ଆଉ ଟିକେ ଉ କାକୁରା ପିଠା ଆଉ
ହଁ ତାହେଲେ ଆପଣ ପୁରା ସବୁଜ ପନିପରିବାରେ ଭରପୁର ଜାଗାରେ ଅଛନ୍ତି ତାହେଲେ ନାଇଁ କି।
ହୁଁ ଆଜ୍ଞା।
ହଁ। ତାହେଲେ ଆପଣଙ୍କ ଜାଗା ଆପଣଙ୍କ ଅ। ଏରିଆ ପାଖାପାଖି ବହୁତ ଚାଷ ବାସ କରନ୍ତି କି।
ଧାନ ଚାଷ ବାସ କରୁ ଏବଂ ବଜାର ମଧ୍ୟ ପାଖରେ ହିଁ ଏମତି ଆଉ କମ ଦମରେ ମିଳେ ଆମେ ଯଦି କିଣିବାକୁ ଯାଉ ଏ ଯୋଉ ଅଲାଡି ଚାର ମାନେ କିଲୋ ହଉ କିଲ ଚାଳିଶ ଟଙ୍କା କିନ୍ତୁ ଆମେ ଆମେ ଯଦି ଘାଣ୍ଟ ତର ତରକାରୀ ବନେଇବାକୁ ଚାହୁଁଥାଉ ପାଖରେ କମ୍ ପଇସା ଥାଏ ତେବେ ଆମେ ଏ ଅଲଡି ଚାର ସେଇଠୁ ଗଣି ଗଣି ଚାରିଟା କାଢୁ। ଏବଂ ବାଇଗୁଣ ଗୋଟେ। ଆଳୁ ଗୋଟେ ଆଉ ଯେମିତି କିି ଛୋଟ ପରିବା ହେଇଥିବ କିନ୍ତୁ ଗୋଟେ ଗୋଟେ ଗାଢି ହଉଥିବ ସେଇଭଳିଆ।
ବା ବା ତାହେଲେ ତ ଆପଣ ବହୁତ ସୁନ୍ଦର। ଭାବରେ ନିଜର। ମେନ ଆପଣ ମାନେ କଣ। ସଜାଉଛନ୍ତି ଆପଣଙ୍କ ପନିପରିବାକୁ ଆପଣଙ୍କ ତରକାରୀ କୁ
ଆଜ୍ଞା ଆଉ।
ହେଲେ ଆପଣ। ଯଉ ଜାଗାରେ ରହୁଛନ୍ତି ସେ ସେଇଠି କଣ ସବୁ ଚାଷ ବାସ କରି କରି ରହିଥାନ୍ତି ତମ ଆପଣଙ୍କ ଏରିଆରେ?
ହଁ ଆମର ସବୁ ଚାଷ କରୁ ଆମେ ବା
ବାଃ ଆଜ୍ଞା ଆ ବହୁତ ସୁନ୍ଦର ସୁନ୍ଦର ଜାଗା ଆଜ୍ଞା କଣ କାହିକି ନା ଆପଣଙ୍କ ଗାଁରେ ଯୋଉ ଶ୍ୱେତ ସାର ପୁଷ୍ଟି ସାର ସବୁ ପ୍ରକାର ଖାଦ୍ୟ ଆପଣ ଆ ଯେତେ ସବୁ ଭିଟାମିନ୍ ଯାକ ଆଉ ସବୁଯାକ ପାଇପାରୁଛନ୍ତି। କାରଣ ଆପଣ ଆଉ ସାର ଫାର ଏମିତି ପକାନ୍ତିନି? ନା ଆପଣ ଯୋଉ ଅ ମୃତ୍ତିକାର ଯାହା ମିଳେ ସେଇଥିରୁ ଆକା ଆପଣ ଚାଷ ବାସ କରିଥାନ୍ତି।
ଆମେ ବାରିରେ ଗୋଟେ ଏକ ଗଛ ଛାଇ ତଳେ ଏକ ଗାତ ଖୋଳିଛୁ ସେଇଠି ଆମେ ବିଭିନ୍ନ ଦୈବିକ ଜୈବିକ ଆବର୍ଜନା ଯେମିତି କିି ଆମର ପରିବା ଚୋପା। ଆଉ।
ଆଜ୍ଞା ଆଜ୍ଞା।
ହଁ ଖ ଗୋବର ଏଗୁଡାକ ସବୁ ସେଇଠି ଏ ସେ ଗାତରେ ପକାଉ। ଆଉ ସେଇଟା ଫୁଲ ହେଇଗଲେ ଆମେ ତାକୁ। ଗୋବର ମାଧ୍ୟମରେ ଏ ସବୁଆଡେ ଘୋଡେଇ ଦଉ। ତାପରେ ତାପରେ
ନିହାତି ଆଜ୍ଞା କେତେ? ହଁ ଆପଣ କେତେ ବଢିଆ ସୁନ୍ଦର ସୁନ୍ଦର ବହୁତ ଅତି ସୁନ୍ଦର ଆଜ୍ଞା।
ତାପରେ ହଁ ଆଉ ଆପଣ ଜାଣିଛନ୍ତିକି ହେଇଟା ଆଉ ତିନି ମାସ ପରେ ହେଇ ଘୋଡା ଯାଇଥିବା ଖଟଟାକୁ ଆମେ କାଢିଦଉ କାରଣ ତିନିମାସ ଘୋଡେଇ ରଖିଲେ ସେଇ ଯେ ଖତଟା ସମ୍ପୂର୍ଣ୍ଣ ଭାବରେ ବା ବ୍ୟାକ୍ଟେରିଆ ମାନଙ୍କ ଦ୍ଵାରା ବିଘଟିତ ହୋଇ ଏକ ଉତ୍ତମ ଖତରେ ପରିଣତ ହେଇଥାଏ ଏବଂ ସେଠାରେ ଅଙ୍ଗାରକ ବହୁତ ପରିମାଣରେ ଭରପୁର ହେଇ କି ରହିଥାଏ ନାଇଟ୍ରୋଜେନ ଫସ୍ଫରସ ଏମିତି ସବୁ ପ୍ରକାର ଭରପୁର ହଇ ରହି ଏ ତାକୁ ବହୁତ ଅ ଉଦ୍ଭିଦପାଇଁ ଉପଯୋଗୀ ବନେଇଥାନ୍ତି ଆଉ। ଆମେ ସେଇ ଖତକୁ ବ୍ୟବହାର କରି
ସେଇ ଏଇ ଖାଦ୍ୟ ଯଉ ଗ୍ରହଣ କରୁଛନ୍ତି ଆପଣତ ପୁରା ପ୍ରାକୃତିକରୁ ସଂଗ୍ରହ କରି ଖାଉଛନ୍ତି କିନ୍ତୁ ଆମେ ଯୋଉ ସହରରେ ରହୁଛୁ ସେଠି ଯେ କେତେ ଅନେକ ପ୍ରକାର ଆ ରାସାୟନିକ ଅ ଜିନିଷଟାକୁ ମିଶେଇକି ଦଉଛନ୍ତି ଯାହା ଯୋଗୁ ଆମ ଅମ ବର୍ତ୍ତମାନ ଏହି ସମୟର ଲୋକମାନେ ଖାଇ ଖାଇ ଅଧିକ ବର୍ଷ ମଧ୍ୟ ବଞ୍ଚି ପାରୁନାହାନ୍ତି ଆଗକାଳର ଲୋକମାନେ ଯେତିକି ଯୋଉ ପ୍ରାକୃତିକ ଖାଦ୍ୟ ଖାଇ ନିଜେ ପରିଶ୍ରମ କରି ବହୁତ ତୁ ବର୍ଷ ବଞ୍ଚୁଥିଲେ ଆମେ ମଧ୍ୟ ଦେଖିପାରୁଛୁ କିନ୍ତୁ ବର୍ତ୍ତମାନ ଯୁଗର ଯଉ ଅ ସାର ପିଡିଆ ପକାଇକି ଖାଉ ଖାଦ୍ୟ ଆମେ ଖାଉଛେ ତାହା ବହୁତ ବହୁତ ଗୋଟେ ବିଷଜନକ ଆମ ଦେହପ୍ରତି ହଉଛି ଆପଣ ଯେ ମାନେ ଯେମିତି ଏଇଯଉଁ ଭଗବାନଙ୍କର ଦୟାରୁ ଆପଣ ଏତେ ଭଲ ଜାଗାରେ ରହିଛନ୍ତି। ଯଉ ପନିପରିବା ଆପଣ ପାଇ ପାରୁଛନ୍ତି ନିଜ ଘରରୁ ନିଜ ବାଡିରୁ ନିଜେ ତୋଳି ଖାଉଛନ୍ତି, ତ କେତେ ଯେ ଭଲ ଆପଣ?
ଆଜ୍ଞା ନିଶ୍ଚୟ ବହୁତ ଭଲ। ଆଉ ଆମ ସାହିରେ ଆମେ ବାହାରକୁ ବଜାରକୁ ଜମା ଯାଉନା। ଆମର ମାଛ ବିକିବା ପାଇଁ, ଆମର ସରଡ଼ା ଗ୍ରାମରୁ ଏକ ବାଇକ୍ ଯୋଗେ ଜଣେ ଭାଇ ଆସନ୍ତି। ମାଛ ଧରିକି ଆସନ୍ତି, ଆଉ ଅଣ୍ଡାତ ଆମର ଦେଶୀ କୁକୁଡାର ଅଣ୍ଡା, ଆଉ ମାଂସ ମଧ୍ୟ ଆମେ ଦେଶୀ କୁକୁଡ଼ା ପାଳନ କରୁଛୁ, ସେଇଟା କାଟିକି ଖାଉଛୁ। ଆଉ ଦୋକାନ ଯାହା ମସଲା ମସଲା ଜା ତୀୟ ଦ୍ରବ୍ୟ କିଛି ମାତ୍ରାରେ କିମ୍ବା ତେଲ ଅ ଆମେ ଦୋକାନରୁ କିଣୁଚୁ, ତେଲ ମଧ୍ୟ ଆମେ କିଣୁନୁ। ଆମେ ସୂର୍ଯ୍ୟମୁଖୀ ଚାଷ କରିଚୁ ଯେ ବହୁତ ମାତ୍ରାରେ ଉତ୍ପାଦନ ହଉଛି, ଆଉ ଏବଂ ସୋରିଷ ମଧ୍ୟ ବୁଣିଥିଲୁ, ଏଇଠୁ ମଧ୍ୟ ଦୁଇ ବସ୍ତା ସୋରିଷ ବାହାରିଲା, ତାକୁ ପେଡିକି ଆମେ
ପୁରା ତାହେଲେ ତ ଆପଣ ପୁରା ବହୁତ ଭଲ ଚାଷବାସ କରିଆ ଲୋକ ଆପଣ। କାହିଁକିନା ଆପଣଙ୍କ ଯୋଗୁଁ କାଇଁ ଆମର ଦେଶପୁରା ଅ ଚଳିଲାପରି ଚଳୁଛନ୍ତି, କାହିଁକିନା ଆପଣଙ୍କ ଦ୍ଵାରା ଆପଣଙ୍କ ଯୋଉ ଚାଷୀ ଉଁ ଲୋକଙ୍କ ଦ୍ଵାରା ହିଁ, ଏଇ ଆମର ଭାରତ ବର୍ଷ ପୁରା ସାରା ପୃଥିବୀ ମଧ୍ୟ ବଞ୍ଚୁଚି।
ଆଜ୍ଞା ଆପଣ କେବଳ ମତେ ଆପଣ କହିପାରିବେନି, ଆପଣ ମଧ୍ୟ ତ କରୁଚନ୍ତି, ଆପଣ ମଧ୍ୟ କିଛି କିଛି ମାତ୍ରା ଏ ସେଥିରେ
ଯୋଉ ଆମେ ବିକିବା ପାଇଁ ବୋଲିକି ଚାଷ ବାସ କରୁନା, ଆମେ ନିଜେ ଖାଇବା ପାଇଁ ବୋଲି ଚାଷ ବାସ କରୁଥିଲୁ ତ। ଆଉ ବର୍ତ୍ତମାନ ଆଉ ମୁଁ ହଁ ଚାକିରି ପାଇଁ ବୁଲିକି ଦୂର ଦୂର ଗାଁ ପଳେଇ ଆସିଛି, ଆଉ ସେଠି ଏମିତି ଆଉ ଆପଣଙ୍କ ଭଳି ଚାଷ ବାସ କରିକି ଆମେ ଖାଇପାରୁନୁ, ତ ଆପଣ ଯେତେ ଯେତେ ସୁନ୍ଦର ଭାବରେ ରହିପାରିଛନ୍ତି, ଆପଣଙ୍କ ଗାଁରେ ଆପଣ ଚାଷ ବାସ କରି ଖାଉଛନ୍ତି। ତ ବହୁତ ଭଲ ଆପଣଙ୍କୁ। ଯାହା ଦ୍ୱାରା ଆପଣ ବହୁତ ସୁସ୍ଥ ମଧ୍ୟ ରହିପାରିଛନ୍ତି, ରହୁଛନ୍ତି। ଆଉ ନିଜର ଦେହ ପ୍ରତି ମଧ୍ୟ ଆପଣ ଯତ୍ନ ରଖି ପାରୁଛନ୍ତି।
ଆଉ ଦେଖୁନାହାନ୍ତି ଆପଣ ସାର ପିଡ଼ିଆ ଖାଇକି, ଆପଣ ନିଶ ମଧ୍ୟ ପାଚି ଯାଇଥିବ।
ଆଜ୍ଞା ନିହାତି। ଦିନା କେତେ ସେମିତି ତ ହଉଛି, ନିଶ କଣ ଆଜ୍ଞା ଚୁଟି ସବୁପାଚି ଯାଉଛି ସେମିତି ହେଇକି। ତ ଯେ ଏତେ ସବୁ ସାର ଖାଦ୍ୟ ଖାଉଛେ ଆମେ, ଆମ ଦେହ ପ୍ରତି ସେତିକି ଆମ ବିପଦକୁ ଗ୍ରସ୍ତ ଆମେ। ଟାଣି ନେଉଚ, ଆଉ ଯେତେ ମଧ୍ୟ ଆଉ ମାର୍କେଟ ବଜାରକୁ ଯାଇକି କିଣିଲେ। କିଣିବା କିଣିବାରୁ କେତେ ଖରାପ ଲାଗୁଛି ଆମକୁ, କାହିଁକିନା ଆପଣ ମାନେ ନିଜେ ଯେତେବେଳେ ନିଜ ଇଚ୍ଛାରେ ନିଜ ବାଡିକୁ ଯାଇକି, ତୋଳୁଛନ୍ତି ପୁଣି ଖାଉଛନ୍ତି। ନିଜ ଇଚ୍ଛା ଏବେ ଏଇଟା ଦରକାର ପିଜୁଳି ଦରକାର, ହଁ ପିଜୁଳି ଖାଇବି, ସପୁରି ଦରକାର ସପୁରି ଖାଉଛନ୍ତି। ଆ ବିନ୍ସି ଦରକାର ବିନ୍ସି ଖାଉଛନ୍ତି, କିନ୍ତୁ ଆମେ ସେଇ ଆମକୁ ବିନ୍ସି ଦରକାର ଚାଲ ବଜାରକୁ, ପିଜୁଳିଟେ ଦରକାର ଚାଲ ବଜାରକୁ। ଉଁ ପନିପରିବା ଦରକାର ଚାଲ ବଜାରକୁ, ଆଉ ପୁଣି ସେଇଟା ପୁଣି ଆ ସାର ଖତ, ସେମାନେ ରାସାୟନିକ ସାର ତିଆରି ହେଇଥିବା ଖାଦ୍ୟକୁ ଆମେ ଆଣୁଛେ। ସେ ସେଇଥିପାଇଁ ଆପଣ ଯେତିକି ବହୁତ ଭଲ ଜାଗାରେ ଅଛନ୍ତି, ଆଉ ଏମିତି ହିଁ ଆମ ମାନଙ୍କୁ ସେବା ଶୁଶ୍ରୂଷା କରନ୍ତୁ। ଆଉ ଆପଣଙ୍କ ଚାଷ ବାସ ଭଲ ଭାବରେ ହଉ। ଆଉ ଏଇ ପାଗରେ ମଧ୍ୟ ଏଇ ସିଜନ ରେ ମଧ୍ୟ ଏଇ ଋତୁରେ ମଧ୍ୟ ନୁଆନୂଆ ଚାଷ ପାଇଁ କରୁଥିବେ ନା।
ଆଜ୍ଞା ଆମେ ଅଲଡି ଲଗେଇଚୁ ଆଉ ଆମେ ଭେଣ୍ଡି ବାଇଗଣ ଟମାଟୋ ଆଉ ବୋଇତା ବୋଇତି ଆଳୁ। ଆଉ ଉଁ ବିଲା ତିଆ ବିଲାତି ଆଳୁ ତ ଟମାଟଯାହା ବିଲାତି ଆଳୁ ତ ତାୱା ତାହା। ଆଉ ଅଲଡି ଦୁଇ ପ୍ରକାର ଲଗେଇଛୁ ଗୋଟେ ଉପରେ ଚଢୁଛି ରଞ୍ଜା ଦିଆ ମାଧ୍ୟମରେ। ଆଉ ଗୋଟେ ତଳେ ହିଁ ଫଳୁଚି ଆଉ ଭଣ୍ଡା ରହିଛି ଆଉ ଆଉ ଏତିକି ରହିଛି ଆଉ ବିନ୍ସ ମଧ୍ୟ ଲଗେଇଚୁ ତାହା ଫଳି ନାହିଁ ଫଳିଲେ ଖାଇବୁ ଆଉ। ଆପଣଙ୍କୁ ଅଳ୍ପ ପଠେଇଦେବୁ ଭବୁଚୁ ଆଉ।
ହଁ ନିହାତି ଆଜ୍ଞା ମତେ ବି ଆପଣଙ୍କ ଯୋଉ ଆ ପ୍ରାକୃତିକ ସାରରୁ ଜୋଉ ତିଆରି ହେଇଛି ଖାଦ୍ୟ ଟା ମତେ ବହୁତ ମନେ ପଡୁଛି ମତେ ବି ମୁଁ ଯେବେ ବି ମୋ ଭାଇ ଅଜାଙ୍କ ଗାଁକୁ ଯିବି ତାଙ୍କେ ନିଜ ବାଡିରେ ଲଗନ୍ତି। ମୁଁ ନିଜ ଇଚ୍ଛାରେ ତୋଳିକି ଖାଇ ଯାଉଥିଲି ସେଇଟା ମନେ ପଡୁଛି ପିଲାବେଳର କଥା।
ଆଜ୍ଞା ଆପଣ ଯୋଉ ଆପଣ ଯଦି ଆମ ଘରକୁ ଆସିବେ କାକୁଡି ଖଣ୍ଡିଏ ଆ କାକୁଡି ଆପଣ ଯେତେ ଇଚ୍ଛା ସେତେ ଏ ତୋଳିକି ଖାଇପାରିବେ ଏବଂ କୁନ୍ଦୁରୁ ମଧ୍ୟ ଲଗେଇଛୁ କୁନ୍ଦୁରୁ ତୋଳି କି ନେଇ ପାରିବେ ଏବଂ ଆପଣଙ୍କ ଘ ରେ କୁନ୍ଦୁରି ଭଜା କୁନ୍ଦୁରି ତରକାରୀ। ଏ ଆଉ ଯାହା ଇଚ୍ଛା ତାହା ଆପଣ ବନେଇକି ଖାଇପାରିବେ।
ଆଜ୍ଞା ଆଜ୍ଞା ନିହାତି ନିହାତି ଆପଣ କହୁଛନ୍ତି ତ ମୁଁ କେବେ ତୋତେ ଟେଷ୍ଟ କରିନି। କୁନ୍ଦୁରୁ ଭଜା କେମିତି ହୁଏ କିନ୍ତୁ ମୁଁ ନିଶ୍ଚୟ ଚାହୁଁଛି ମୁଁ ଆପଣଙ୍କ ହଁ ଉଁ ବାଡିରୁ ନିଜେ ତୋଳିବି ପୁଣି ନିଜେ ରୋଷେଇ କରିବି ଆଉ ଆପଣଙ୍କୁ ଖୋଇବି।
ଆଜ୍ଞା ନା ଆଉ
ହଁ।
ଆପଣ ଚାହିଁଲେ ଆମର ଦେଶୀ କୁକୁଡ଼ାର ଅଣ୍ଡା ମଧ୍ୟ ନେଇପାରିବେ। ଆମର ବହୁ ତ ଅଁ ଦେଶୀ କୁକୁଡା ରହିଛି।
ଆପଣ କୁକୁଡ଼ା ଫାର୍ମ ବିକୁ ମାନେ ଆପଣ କୁକୁଡ଼ା ଚାଷ ବି କରିଛନ୍ତି ଆଜ୍ଞା।
ଆଜ୍ଞା ଚାଷତ। କରିନୁ ପାଳନ କରୁଛୁ ଆଉ ଏ ଆମର ଉଁ ଆମେ ନିଜେ ରଖିଚୁ କୌଣସି ଜାଗାରୁ କିଣି ନାହୁଁ। ଏ ଆମେ ନିଜେ ରଖିଚି ସେ ଅଳ୍ପ ଅଣ୍ଡା ଟି ମାନେ ଫୁଟିବା ପାଇଁ ରଖୁଚୁ ଆଉ ଅଳ୍ପ ଆଉ କିଛି ଅଣ୍ଡା ଆମେ ଖାଇବା ପାଇଁ ରଖିଚୁ।
ଓ ହୋଉ ଭଲ ଭଲ ଆଜ୍ଞା ଭଲ ବହୁତ ଭଲ ଆଜ୍ଞା। ନିଜ ହଁ ନିଜର ନିଜର ଯୋଉ ପରିଶ୍ରମ ଦ୍ଵାରା ନିଜେ ନିଜ ଇଚ୍ଛାରେ ଆଉ ବ୍ୟବହାର କରିପାରୁଛ। ମୁବି ସେତିକି ଧନ୍ୟବାଦ ଆଜ୍ଞା ଯୋଉ ଏଇଟା ମଧ୍ୟ ଆଗାମୀ ପଢିକି ମଧ୍ୟ ସେରାକ ସେପରି ଦେଖାନ୍ତୁ। ସମସ୍ତେ ପାଠ ପଢି ଲେ ହବନି କାହିଁକି ନା ଚାଷ ବାସ କରିବା ବି ନିହାତି ଦରକାର। ଚାଷ ବାସ
ହଁ।
ଦ୍ୱାରା ହିଁ ଆମ ତ ଆମେ ଖଇବା କଣ ପିଇବା କଣ ଆ ଲୋକ ବଞ୍ଚିବେ କିପରି! ତ ନିହାତି ଭାବରେ ଆପଣ
ତୋ ମହାପୁରୁଷ
ଆମର ଲାଲ ବାହାଦୁର ଶାସ୍ତ୍ରୀ କହିଛନ୍ତି ଜୟ ଯବାନ, ଜୟ କିଷାନ ଯଦି